ହ୍ୟାଲୋ।
ହଁ ଦେଇ ବସ।
ଆଉ କଣ କରୁଥିଲୁ?
ଏଇ ବସିଥିଲି ଆଉ। ତମେ?
ମୁଁ ଏ ଖାଇକି ବସିକି ଫୋନ ଟିକେ ଦେଖୁଥିଲି।
ହୁଁ।
ଆଉ କଣ ଖାଇବା ସଇଲାଣି?
ହଁ ମୋର ଏବେ ଜଷ୍ଟ ଖାଇକି ଆଇଲି ଉପମା ମଟର ତରକାରୀ।
ଆ ବଢିଆ ଆଉ।
ତମେ କଣ ଖାଇଲ?
ମୁଁ ପଖାଳ ଖାଇଲିି, ଜହ୍ନି କଞ୍ଚା ଲଙ୍କା ପିଆଜ ଏ ସବୁ ଗୋଟେ ତରକାରୀ ହେଇଥିଲା।
ହୁଁ।
ରାଇତା।
ହୁଁ ହୁଁ।
ଆଉ ଆମ୍ବୁଲ ଝୋଳ ଆଉ ବଡି ବାଦାମ ଟିକେ ଚୁରି ଦେଲି ଆଉ, ପଖାଳ ଭାତ ଖାଇଦେଇଛି ଆଉ। ପିଇସା ଏଇ ଅଛନ୍ତି ରୁମ ରେ ଯିବେ ଦିଟା ବେଳକୁ ଯିବେ।
ହୁଁ ଏମନ୍ତିଆ।
ହଁ ଆଉ ଆଉ କଣ ଦିଟା ବେଳକୁ କଣ ଫେରେ ରୋଷେଇ?
ଦିପହରେ କଣ ସେ ଭାତ, ଡାଲି କଲରା ଚିପ୍ସ, ଆଳୁ ଭର୍ତ୍ତା, ପାମ୍ପଡ଼, ସାଲାଟ ବଡ଼ିଚୁରା ଏଇଆ ସାଧା ଦିନରେ କଣ ଖାଇବ ମେ ଆଇଁଷ ଦିନ ଯା ଆ ଖାଇବ ଖାଇଦବୁ ସାଧା ଦିନରେ ପୁରା ଗଲା।
ଯେତେ ପ୍ରକାର କଲେ ବି ସେ ରୁଚିବନି।
କି ହଁ ବା ରୁଚୁନି।
ଅହଁ ଆଉ
ତମର କଣ ରୋଷେଇ ଖରାବେଳେ?
ଆ ଖରାବେଳ ପାଇଁ ମୋର ଅଛି ସେ ଜହ୍ନି ତରକାରୀ ଅଛି ଆଉ ଡାଲି କରିବି ଆଉ ଆଳୁ ଭର୍ତ୍ତା କରିବି ପୋଟଳ ଅଛି ପୋଟଳ ଆଳକୁ ଭାଜିବି।
ଓହୋ ସେଠି ଏକେଲା ଭଲ ଲାଗୁଛି?
ଆଉ କଣ କରିବା ଚାଲିଛି ଫୋନ ଦ୍ଵାରା। ଚଲେଇଛି ଆଉ। ଆଉ ଆଉ ତମର ସେଠି କଣ ସବୁ ଭଲ ଦେଖ ଜିନିଷ ଦେଖଣିଆ ଜିନିଷ ଅଛି?
ହୁଁ ଭଲ କି ମୁଁ ଏବେ ଅଛିି ବା ଆଗ ଯଉ ଆମର କୋଉଠି କହିଲ ସେଇଟା ବ୍ରହ୍ମଗିରି ବ୍ରହ୍ମଗିରି ଜାଣିଛ? ବ୍ରହ୍ମଗିରି ଯୋଉ ସାତପଡା ଲାଇନ
ହଁ ହଁ।
ଡଲଫିନ ଡଲଫିନ ଯୋଉ। ସେଇ ଏଇଠୁ ଡଲଫିନ ମାନେ ସାତପଡା ହଉଛି କୋଡିଏ କିଲୋମିଟର।
ହଁ ହଁ ଯାଇଛ ଦେଖିବା ପାଇଁ?
ଅଁ ସେ କହୁଥିଲେ ସେଦିନ ଯିବେ ବୋଲି ଏଇ ବର୍ଷା ଟା ତ ଛାଡୁନି ଆଉ କୁଆଡେ ଯିବ।
ଅଁ ସେଇତ।
ବର୍ଷା ହଉଥିଲା ନା?
ହୁଁ ହୁଁ।
ଆଉ ସେଇଥିପାଇଁ ଆଉ ଗଲୁନି ସକାଳୁ ସକାଳୁ ନହେଲେ ବାହାରିଥାନ୍ତୁ ଆମେ।
ହଁ ଏବେ ବର୍ଷା ହଉଛି ଆଜି?
ହୁଁ ଆଜି ପୁରା ଲାଗିଛି ପୁରା ସକାଳୁ ପୁରା ଲାଗିଛି ଏବେ ପର୍ଯ୍ୟନ୍ତ ଆଉ। ମୁଁ ଯାଇଥିଲି ଉପୁରୁକୁ ପୂଜା କରିଆକୁ ଛତା ନେଇକି, ଛାତ ଉପରେ ତାଙ୍କ ଠାକୁର ଘର ଟା। ମୁଁ ଯାଇଥିଲି, ଏ ପାଖେରେ ଅଛନ୍ତି ଅଲାରନାଥ ଠାକୁର, ଜାଣଚ ଅଲାରନାଥ ଠା କୁର ସୁଣିଛ ଯୋଉ ଠାକ ପୁର ଅଣସରରେ ରୁହନ୍ତି ପନ୍ଦର୍ ଦିନ୍, ସେ ପନ୍ଦର ଦିନିରେ ଏଇ ଠାକୁରଙ୍କୁ ଦର୍ଶନ କରନ୍ତି, ମାନେ ଜଗନ୍ନାଥଙ୍କୁ ବର୍ଷକୁ ଥରେ ଯାହା ଦର୍ଶନ କରିବା ଯାହା ଏ ସରି ବର୍ଷକୁ ଶହେ ଥର ଦର୍ଶନ କରିବା ଯା ବର୍ଷରେ ଆଙ୍କୁ ଥରେ ଦର୍ଶନ କରିବା ସହିତ ସମାନ୍ ଅଲାରନାଥ୍, ଆମେ ଯାଇ ହଁ ଅଲାରନାଥ ଠାକୁର, ତାଙ୍କୁ ଖିରି ଯୋଉ ଗରମ୍ ଗରମ୍ ଖିରି ଭୋଗ ଲଗାଯାଏ।
ହୁଁ।
ହୁଁ, ଯାଇଥିଲୁ ଆମେ ସେଦିନ, ବୁଧବାର ଦିନ ଯାଇଥେଲୁ।
ଉଁ, ହୁଁ, ହୁଁ।
ମନ୍ଦିର ଟା ହଁ, ବଡ ମନ୍ଦିର ପୁରା ପୁରୀର ମାନେ ଟିକେ ତା ଛବି ଟାଇପ୍ ର ଆଉ, ମାନେ କଁ କହିଲ? ପୁରୀ ଟା ତ ଭୋଉତ୍ ବଡ ମନ୍ଦିର, ଅ ଇଏ ଟିକେ ଛୋଟ ହବ କିନ୍ତୁ ବଢିଆ ପରିବେଶ ଟା ବହୁତ ବଢିଆ, ଯେମିତି ଆନନ୍ଦ ବଜାର ସେ ସେଠି ଅଛି, ଏଠି ବି ଆନନ୍ଦ ବଜାର ଅଛି, ଭୁଗ ଆମେ ଯାଇଥିଲୁ ସେଦିନ କେତେ ସାଡେଆଟ୍ଟା ରାତିରେ ମୁଁ ଗଲୁ ଦର୍ଶନ ପାଇଗଲୁ ସାଙ୍ଗେ ସାଙ୍ଗ୍, ସାନଟା ଭିତରେ ଘରେ।
ଉଁ ହୁଁ, ସେଠି ବି ଗହଳି ସବୁବେଳେ ହୁଁ ହୁଁ।
ହଁ ପ୍ରବଳ ଗହଳି, ଅବିକା ଟ୍ୟୁ, ଟୁରିଷ୍ଟ୍ ମାନଙ୍କର ଅବିକା ପ୍ରବଳ ଗହଳି।
ହଁ।
କାରଣ ଅବେଟ୍ ସେଟା ଟୁରିଷ୍ଟ୍ ପ୍ଲେସ୍ ଟା ନା, କାରଣ ସାତପଡା ଲାଇନ୍ ଟା ଟୁରିଷ୍ଟ୍ ପ୍ଲେସ୍, ପ୍ଲସ ଅବିକା ଜଗନ୍ନାଥ୍ ତ ଅଣସରରେ ଅଛନ୍ତି, ଏବେ ତ ଶ୍ରୀମନ୍ଦିରକୁ ଗଲେ ବି ଜଗନ୍ନାଥଙ୍କୁ ଭେଟି ପାରିବେନି ନା, ଏବେ ସବୁ ଲୋକ ଲୋକ ଆସଛନ୍ତି ଏଠି ଅଲାରନାଥ ଦର୍ଶନ କରିବାକୁ, ପ୍ରାଏ ଲୋକୋ ଏତେଟା ଜାଣିନାହାନ୍ତି। କିନ୍ତୁ ଅନ୍ ଯିଏ ଜାଣିଛନ୍ତି ସିଏ, ବାହାର୍ ଲୋକ ଏତେ ଜାଣନ୍ତିନି କି ଅଣସର କଣ ଠାକୁର ରହିଲେ ଅଲ ଅଲାରନାଥ ଙ୍କୁ ଦର୍ଶନ କରନ୍ତି ଏତେଟା ଜାଣନ୍ତିନି, ଆମ ଓଡିଶା ଲୋକ ପ୍ରାୟ ଜାଣିଚନ୍ତି।
ମୁଁ ଭାବେ ଅଲାରନାଥ ଓଡିଶା ବାହାରେ।
ନାଇଁ, ନାଇଁ ଅଲାରନାଥ ହୋଉଛନ୍ତି ଓଡିଶା ଭିତରେ ନାଇ, ଆମ୍ ପୁରୀ ବେ ବ୍ରହ୍ମଗିରି। ଆଇ ଏଇ, ଯୋଉ ଦିଦିଙ୍କ ଘର ପୁରା ପାଖେରେ ମାନେ ଆଠ କିଲୋମିଟର ମାତ୍ର। ଏଇଠୁ ହୁଁ, ଆମେ ତାଙ୍କର, ମୋର ଯୋଉଦିନ ବାଇକରେ ଯାଇଥିଲୁ ଯୋ
ହଁ।
ହୁଁ।
ଆଉଁ।
ଘରେ କେହି ଗଲେନି ଆଉ କେତୋଳେ ଗୋଟେ ଯିବେ ଆଉରି ଅଛି ତ ଏଗା ଦଶ, ଏଗାର୍ ଦିନି ଯିବୁ ଆଉ। ଇଏ ଜବ୍ କୁ ପଳେଇବେ ବୋଲି ଚାକିରିକୁ, ଇଏ ଦିଦି ସେୟା ଗଲ୍ ତୁ ଆସଚୁ ଏକାଓଳେ ଦେଖା କରଦେଇ ଯା।
ହୁଁ। ଓହୋ।
ସେୟାକୁ ଯାଇଥେଲୁ ହୁଁ ଦି ଜଣ ଯାକ ଆମେ ଯାଇଥେଲୁ।
ହୁଁ, ଆଉ ସେଠି ଖାଇବାକୁ କଣ ମିଳେନା?
ଆନନ୍ଦ ବଜାର ତମେ ଯାହା ଖାଇବା ଭ ଇଏ କରିବ ସେୟା ଖାଇବା ମିଳିବ। ମାନେ ଯେମ୍ତି ଜଗନ୍ନାଥଙ୍କର, ହଁ, ଜଗନ୍ନାଥଙ୍କର ଯେନ୍ତି ଆନନ୍ଦ ବଜାର ସେ ଠାକୁରଙ୍କ ଭୋଗୋ ବାହାରେ, ଆମର ସେଦିନ ଗଲାଳେକୁ ପା ନଟା ରାତିରେ ଖିରି ଭୋଗୋ ବାହାରିଲା, ତାଙ୍କର ଯୋଉ ଗ ଦମ୍ବରମ୍ ପୁରୀଡ଼ାବାରେ ଆମେ ଆଇଲୁନି କମ୍ ଦେଇ କଇଲା ଆଇଁଷ ଗୁରା ଖାଇଥିଲୁ ତ, ମନକୁ ପାପଟେ ବାରିଲା।
ହଁ ହଁ ସେମତି ଲାଗିବ ତ।
ନହେଲେ ତାକୁ ନେଇକି ଆସଥାନ୍ତୁ, ଆଉ ସେଦିନ ଆସିଲା ଏଳକୁ ଦିଉଟେ ଏପଟେ ସେ ଯୋଉ ନଣଦେଇ ସାନ ନଣଦେଇ ବିରିୟାନୀ କ ଥିଲେ ଆଉ କଣ ତମେ ଭୋଗଟା ଆଣିବ ଫ୍ରିଜରେ ବି ରଖି ହବନି ତାପରେ ସେଇଥିପାଇଁ ଆଇଲୁନେଇ ନହେଲେ ଗରମ ଗରମ କ୍ଷୀରିଟା ଆମେ ଯେତେବେଳେ ଯାଇଥିଲୁ ପୁରା ବାହାରିଥିଲା। କହିଲି ଯାଇଥିଲି ମୋର ଆମ ଚିହ୍ନା ଲୋକ କିଏ ଗୋଟେ ଦେଖା ହେଇ କେହି ଗୋଟେ ଦେଖା ହେଲେ ଚିହ୍ନା ଲୋକ ଦେଖା ହେଇଥିଲେ ଗୋଟେ କ ନାଇଁ ଲୋକ ଆସନ୍ତି ନା, ତ କାସ ଆମର ସେପଟୁ ଏପଟରୁ କି ଗୋଟେ ଚିହ୍ନା ଲୋକ ଇଏ କିନ୍ତୁ ଦେଖିଲା ଳୁ ତାଙ୍କ ଗାଁ ପଟରୁ ଗୋଟେ ଲୋକଟା ଦେଖା ହେଇଗଲେ।
ଓହୋ ହଁ।
ଆ ଆଙ୍କର ଏଠି କଣ କହିଲ, କଣ କହିଲ? ନା ମୁଁ କହିଲି ଏଠି ତାଙ୍କର ରୋଡ଼ ଉପରେ ଖାଲି ଗାଈ ଗୋରୁ ମାନେ ତମେ ନ ହଟେଇଲେ ସେ ଯିବେନି।
ଓ ହ।
ରାତି ହବ ମାନେ ଗାଈ ଗୋରୁ ପୁରା ଶୋଇବେ ଆସିକି। ତାଙ୍କର ଏପଟେ ଜାଣିଚ ଗୁହାଳ ନାଇଁ ଗାଈ ମାନଙ୍କର ଗୁହାଳ ନାଇଁ।
ଆ ସେ ଛାଡ଼ି ଦେଉଛନ୍ତି ତାଙ୍କର।
ହୁଁ ହୁଁ। ବୁଲିଲେ ଖାଇଲେ ରାସ୍ତା ଉପରେ ପୁୁରା ସିଏ। ହଁ ବା ସିଏ ସବୁ ଯେତେବେଳେ କା ହଁ ଟ୍ରକ୍ ଫ୍ରକ୍ ଯେତେବେଳେ ଯାଆନ୍ତି, ସେ ଗୋଟେ ବାଡ଼ି ଧରିଥିବେ ନ ହେ ପାଣି ପକେଇବେ ପାଣି ପକେଇ ନ ବ ଟ୍ରକ ମାନେ ଯୋଉ ବାଡ଼ି ବାହାରକରି ପିଟ ପିଟିଲେ ସବୁ ସାଇଡ଼ ଦେବେ ନ ହେଲେ ସିଏ ଭାରି ଜି ଦିଆ ଗୁରା ଟୋଟାଲ ଉଠିବେନି ହରନ୍ ମାରି ମାରି ତମେ ବେହୋସ ହେଇଗଲେ ବି ସେ ଉଠିବେନି।
କର ଅଭ୍ୟାସ ହେଇଗଲା
ହଁ ବା ମୁଁ ମୁଁ ବି ସେୟା ପଚା ମୁ ଦିଦି ଏପଟେ କଣ ଗାଈ ଗୁୁରାକ ଆସିକି ଗାଈ ଷଣ୍ଢ ସବୁ ଗାଈ ବାଛୁରୀ ତାଙ୍କର ସବୁ ରୋଡ଼ ଉପରେ ଶୋଇଥିବେ ତାଙ୍କର ଯେହେତୁ ଗୁହାଳ କରିନାହାନ୍ତି
ନା ହଁ
ଆଉ ସିଏ ଏଠି ଇଏ କରିକି
ଏ ପୁରା ଅଚିନ୍ତାରେ ସବୁ ଛାଡ଼ି ଦିଅନ୍ତି ଗାଈ ବଳଦକୁ।
ଚିହ୍ନନ୍ତି କେମିତି?
ହଁ ସେଇତ।
ହୁଁ ବହୁତ ମାନେ ତମେ କହିବ ଗୋଟେ ଦିଟା ନୁହଁ କି ଦଶ କୋଡ଼ିଏ ଟା ନୁହଁ ମାନେ ଶହେ ଶହେ ହଜାର ହଜାର ଗାଈ ଏମିତି ଶୋଇଥିବେ। ମାନେ ଆଠ କିଲୋମିଟର ତମେ ଆ ଆଠ କିଲୋମିଟର ଯାଏଁ ତମେ ଯିବ ସେ ଗାଈ ଗୋରୁ ଚାଲିଥିବେ ଚାଲିଥିବେ। ଡରୁ ନ ଥିବେ ଅକ୍ଟୋ ମାର୍କେଟ ପର୍ଯ୳ନ୍ତ ହୁଁ
ଯିଏତ ଧର ଯାହାର ଗାଈଟା ସେ ସା ଛାଡ଼ିଚନ୍ତି ସେ ଫେରେ ଦୁଇଁଲା ବେଳକୁ କଣ ଗାଈ ପଳେଇ ଆସେ ଘର କତିକି।
କେଜାଣି ସେଇ ତ ମତେ ଜଣା ନାହିଁ।
ହେଁ
ଅବିକା ଶୋଉନାହାନ୍ତି ଠିକ୍ ରାତି ହେଲେ ଶୋଉଛନ୍ତି ଅବିକା ଅବିକା ରୋଡ଼ ଫାଙ୍କା ଅବିକା କିଛି ନାହିଁ ଏତେଟା ମାନେ କଣ କହିଲ ଗ ଗହଳି ନାଇଁ ରା ତି ହେବ ତ ସନ୍ଧ୍ୟା ମାନେ ଆଠଟା ନଅଟା ହବ ତ ଗାଈଗୁରା ସ ସବୁ ରୋଡ଼ ଉପରେ ଆସିକି ଶୋଇବେ ଆଉ ବର୍ଷା ଫର୍ଷା ହେଲେ ଆଉ ନା ବର୍ଷା ହେଲେ ଏତେ ଆସିବେନି। କୋଉ ଗଛ ତଳେ କି କୋଉଠି କୋଉଠି ଲୁଚିବେ ଯଦି ମା ଖରା ଦିନ ମାନେ ପାଗ ଭଲ ଦେଇଥିବ ସବୁ ରୋଡ ଉପରେ।
ହଁ ହିଁ ହିଁ ତାଙ୍କର ଚିନ୍ତା ନାହିଁ ଆଉ ଗାଈ ବଳଦ ଛାଡ଼ି ଦୋଉଚନ୍ତି ଆମର ଗାଈ ବଳଦ କେତେ ଯତ୍ନରେ ରଖୁଚନ୍ତି ଦେଖେ ତାଙ୍କ ପାଇଁ ସ୍ଵତନ୍ତ୍ର କୋଠା ଘର ହଁ। କୋଠା ଘରେ ଗୁହାଳ ହଁ। ତାପରେ ସେ ଟିକିଏ ବର୍ଷା ହେଲେ ଗାଈକି କେମିତି ଘରକୁ ଆଣ। ବର୍ଷା ହେଲେ ଓଦା ହେଇଯିବ ଥଣ୍ଡା ଧରିବ ତାକୁ।
ହଁ ତାଙ୍କୁ ଥଣ୍ଡା ହେଲେ ଜଣା ପଡେ କେମିତି?
ସେ ଛିଙ୍କିବେ ତାପରେ ଖାଇବେନି ଜମା କିଛି ଫୁର୍ତ୍ତି ହେବେନି। ଖାଇବେନି।
ହୁଁ ସେଇଥିରୁ ଜାଣି ହୁଏ ଅହ।
ତାଙ୍କ ଦେହ ଖରାପ ହେଲେ ସିଏ ଖାଇବେନି ତ ମୂଳ କଥା।
ସେଇଠୁ ଜାଣିିଯିବ କି ତାଙ୍କ ଦେହ ଖରାପ ହେଲେ।
ଏଁ
ମୁଁ କହିଲି ସେଇଠୁ ଯାଣୁଥିବ ତାଙ୍କ ଦେହ
ଦେହ ଖରାପ ଅଛି ହଁ ହଁ।
ହୁଁ।
ଆଉ ପଶୁ ଜାତି କଣ ଆମେ ତାଙ୍କ କଥା ବୁଝିପାରିବା ନା ଭାଷା ବୁଝିପାରିବା ତାଙ୍କ ଦେହ ରୁ ଜାଣିପାରିବା ଯେ କଣ ଖରାପ ଅଛି ଡାକ୍ତର ବୁଝିପାରିବେ।
ହଁ
ଓହୋ ଆର କଣ ହେଇଛି ଆଉ
ହୁଁ ହୁଁ
ଆଉ ସେଠି କଣ ସବୁ ଭଲ ଜିନିଷ ଅଛି।
ସେଇ ତ ଆଉ ଠାକୁରଙ୍କ ମେନ ହଉଛି ମନ୍ଦିର ପୁରୀ ଟା ବି ପାଖରେ ତାଙ୍କର ପୁରୀରେ ବି ତାଙ୍କର ଘର ଅଛି। ଏ ଦେ ଦେଇଙ୍କର ନା ଦିଦି ଘର ପୁରୀରେ ବି ଘର ଅଛି ହେନେ ପୁରୀଠୁ ପାଞ୍ଚ ଛଅ କିଲୋମିଟର ହବ ପାଠିଆ ପୁରା ହୁଁ। ଭଲ ସୁବିଧା ଅଛି ସବୁ ହଁ ପା।
କି ଭାଗ୍ୟ ତାଙ୍କର ପୁରୀ ମାନେ ସେ ଯିଏ ସେଇତ ସେ ଜିଲ୍ଲା ଭିତରେ ବି ଯେତିକି ଲୋକ ଅଛନ୍ତି ଭଲ ଭାଗ୍ୟ ତାଙ୍କ
ହଁ ନିହାତି ପୁରୀ ଧାମରେ ଜ ମ ବା ଗୋଟେ ମାନେ ଭାଗ୍ୟର କଥା। ଆଉ ତମର ଦିଇ ଦେଇ ସେଠି କୋଉଠି ଅଛ ଆନ୍ଧ୍ରରେ କୋଉଠି। ହ୍ୟାଲୋ।
ହଁ କଣ କହିଲେ
ଆନ୍ଧ୍ ଆନ୍ଧ୍ର ରୁ କୋଉଠି ଅଛ ତମେ
ଆନ୍ଧ୍ରରେ ବିଜୟନଗରମ ରୁ ଘଣ୍ଟାଡେଇ ବାଟ ତୁବରଶା ମାର୍କେଟ ରେ ଆଉ
ହୁଁ ହୁଁ।
ହୁଁ କେତେ ବାଲିସା ବଜାର ଉପରେ ମାଛ - ହୁଁ ହୁଁ ଆଉ ଏଠି ତ ମୁଁ ବୁଝିପାରେନି ତେଲୁଗୁ ଭାଷା ସେ ଯିଏ ହିନ୍ଦୀ ଟିକେ ଟିକେ କୁହନ୍ତି ମୁଁ ତାଙ୍କର ସହିତ ହିଁ କଥ୍। ଥାଉ ଆଉ ଯିଏ କୁ ପୁରା ତେଲୁଗୁ ସମ୍ପୂର୍ଣ୍ଣ ହିନ୍ଦୀ ବୁଝି ପାରନ୍ତିନି
ମାନେ କେମିତି ହିନ୍ଦୀ ବୁଝିପାରନ୍ତି ମୁଁ ବୁଝିପାରୁନି ହିନ୍ଦୀ ତ ଆମ ଯାହା ବଲେ ଗୋଟେ ରାଟ୍। ମୁସକିଲ୍ ଭାସାଟା ବହୁତ୍ କୋଉଚ୍ ନାଁ ଶିଖିବା କଥା ଏଟା ସମସ୍ତେ ଜାଣିବା କଥା ହିନ୍ଦୀ ଟାକୁ।
ନାଇଁ ସିଏ ଜାଣିନାହାନ୍ତି କିତ୍। ମତେ ବୁଝିପାରିବେନି ଆଉ ମୁଁ ବି ପ୍ରାୟ ଟାଇମ୍ ଘରୁ ବାହାରେ ନାଁ ମୁଁ ତ ଖୁତ୍ ଭାଷା ବୁଝିପାରିବିନି ବାହାରେ ନାଁ ଯାହା ଦରକାର ପହିଲେ
ସବୁତ ପୁର କିଏ ଆଁନ୍ତି।
ପିସା ଆଣେ
ତମେ ଗୋଟେ କିଛି ନାହିଁ ତମେ କଣ କରିବ
ମୁଁ ଏଇ ସାଇଟ ରେ ତାପରେ ଆମ ଓଡିଆ ଲୋକ ଗୋଟେ ଉଁ ପରିବାର ଅଛନ୍ତି ଏପଛପଟେ। ତାଙ୍କୁ ବି କହିଲି ସେ ଦେବେ ଆଉ ଯୋଉଟା ନାହିଁ ତୁସେଟା ମାନେ ଭାବିବୁ ଚଳିଯିବୁ। ସିଏ ତାପରେ ଧର ଦୋକାନରୁୁ ଯାଇକି ଆଣିବାକୁ। ସେମାନେ ଜାଣିନାହାନ୍ତି ଇଂଲିଶ ୱାନ ଟୁଉ ତାପରେ। ଉଁ ତାଙ୍କ ଏକ ଦୁଇ ମତେ ମାଲୁମ ନାହିଁ ତୁ ଯାଇକି ସେ ପଇସା କେତ୍ ତେ କହିବେ ତୁ କେତେ ଦବୁ କୋଉ ଜିନିଷଟା ଆମର ଯେମିତି ସବୁ ଜିନିଷ। ତେର ନାଁଟା ଯେମିତ୍। ଏଇ ଆମର ଆଳୁ, ପିଆଜ, ରସୁଣ, ଅଦା, ଆମେ କହିବା ଏମିତି ତାଙ୍କର କଅଁ। ପଟିକି ବେଲ ମୁଁ ସିଏ ମାନେ ତେଲୁଗୁ ଭାଷାରେ ସେଗୁରା ବୁଝିପାରିବେନି, ବୁଝିପାରିବେନି। ଆମେ କହିଲେ ସିଏ ବଝିପରିବନି ସିଏ କହିଲେ ଆମେ ବୁଝିପରିବାନି।
ପିସା କିନ୍ତୁ କେମିତିଭ୍।
ହଁ ହଁ ହଁ ହଁ ସିଏ ବୁଝିପାରିବେ।
ହୁଁ ଫାସ ଫାସ ଅସୁବିଧା ହେଇଥିବ ଯାହା ବି ହେଲେ।
ନାଁ ଫାଷ୍ଟ ଫାଷ୍ଟ କଣ ନାଁ। ଏଁ ପ୍ରଥମ ପ୍ରଥମ ଆମର ଓଡିଶା ଲୋକ ଥିଲେ ନାଁ ଏଠି? ସେମାନେ ଯେତେବେଳେ ଆସିଲେ ତାଙ୍କୁ ଅସୁବିଧା ହେଇଥିବ। ଆଉ ସେମାନେ ଥିଲେ ଇଏତ ପିଇସା ଆସିବେ। ତାପରେ ସେମ୍ ତାଙ୍କ ସହିତ ଚଳିଗଲେ ସେ ଯୋଉଟା ବୁଝି ନପାରିଲେ ସେମାନେ କହିଦେଲେ।
ଆଉ ସେମାନେ ଯେତେବେଳେ ପ୍ରଥମ ଆସିଥିବେ ତାଙ୍କୁ କଷ୍ଟ ହେଇଥିବ। ସେତେବେଳକୁ ବି ଲୋକ ଜମା। ହିନ୍ଦୀ ଉଁ କହିପାରୁନଥିବେ ଏବେକୁ ତ ଟିକେ ଟିକେ କହିଲିଣି ଯୋଉ ବଜାର ଉପରେ ଆମେ ଅଛୁ ଆଉ ମୁଁ ଏବେ ଟିକେ ରଖୁଛି ଆ,
ହଉ ହଉ ହଉ ହଉ।